ହାଲୋ।
ହୁ
ଲା।
ଲୋ।
ହଁ। କଣ କରୁଚ?
କାମ ସଇଲା ବୋଲି ବସିଛୁ ଆଉ।
ଅ ହ ତାମାନେ ଏଇନା କାମ ସଇଲା। ଖାଇବା ସଇଲା ବୋଧେ ଏଇନେ ଆଉ?
ଆଁ ହ ଶାଶୁ ମା ଶୋଇଲାଣି ନା? ତମ ଝିଅ କଣ କରୁଚି?
ହୁଁ ହୁ
ସେଇଥିପାଇଁ ଆଉ।
ହ ବର୍ଷା ହୋଉଚି ନା ତମ ଆଡ଼?
ମାଡ ବଡ ଯାଉଚି ତ ଡେଲି ବର୍ଷା ଆଉ।
ବର୍ଷା ଦିନ ଡେଲି ହବ। ହଁ ଗାଧେଇ ଯାଇଛି ବର୍ଷା ଢାଲିଲା ଧାଇ
ଓ ହୋ। ହଁ ବର୍ଷା ଦ ହଉଛି ଆମର ଭାଇ ଆସିଲେ ଦେଇରି ଏବେ ଅଧା ହେଇକି ଗଲେ ଏଇନା
କିଏ କିଏ ଆସିଥିଲେ?
ଯେ ଦେଇ ଆସିଥିଲେ ମୋ ପୁଅ ଆସେ
ଓ ହୋ।
ବେ ତାଙ୍କର ଆର ସେ ପନଙ୍ଗ ବେ କଲ ଯାଇଥିଲା ପରେ ଆମେ ଖାଇନୁ ଖାଇନୁ ମୋ ଝିଅକୁ ଶୋଇ ପକେଇ ଦେ ଆସିନି ଆଉ।
ହଁ ବା ଆଉ ମୁଁ କୁହନ ସ୍କୁଲ କ ଆସିଲି ବର୍ଷା ହଉଥିଲା ଏ ଏ ଟିକେ ଫାଙ୍କା ହ ଅଛି ପଳେଇଆ ଆସିବ ବୋଧେ ଆଉ ଚାରିଟା ହେଲେ ଛୁଟିି ହବ।
ହୁଁ ବର୍ଷା ଛାଡ଼ିଛି ଛୁଆମାନେ ପଳେଇ ଆସନ୍ତି। ଆମର ଇଏ ଛତା ନେଇନି ଆମ ଝିଅଟା ଟା ଆଜି କାଲି ତିନ୍ତିଲା ଯେ ଛତା ଫତା ରେନିକୋଟ କିଛି ନେଇନି
ଓ ହୋ। ମୋ ପୁଅ କାଲି ନେଇଥିଲା ଯୋଉ ରେନିକୋଟ ପିନ୍ଧ ନେଇଥିଲା ଆଜି ନେଇନି ଆଜି ଶୁଖେଇ ଦେଇ କାଲି ଖୋଲିକି ଆଣିକି ବେଗ ରୁ ଆ ତାର ମନେ ନାହିଁ ପଳେଇଛି।
ହଁ ଆଜି ତ ସକାଳୁ ଏମିତି ବର୍ଷା। ବର୍ଷା ହେଲାଣି ଠିକ ବାରଟା ବେଳ ଆରମ୍ଭ କଲାଣି ବାରଟା ହେଇନଲା ଏଗାରଟା ବେଳୁ ଆରମ୍ଭ ବନ୍ତ ହେଲାନି ମେଘ।
ହଁ ବା। ଛ ବର୍ଷା ଦିନ ହେଇଲା ନା ରେନିକୋଟ ଛତା ନ ନେଲେ ହଇରାଣ ଆଉ। ଆସୁନି ଆଜି ସେଠି ଖାଇବାକୁ ଦଉନାହାନ୍ତି ସେ ତାର
ନା ଖାଇବାକୁ ପଛେ ନ ଆସୁନାଇ ତିନ୍ତିକି କେମିତି ଆସିବେ ଖାଇବାକୁ ସ୍କୁଲରେ ତ ଖାଇବା ଭଲ ହଉଛି ତାଙ୍କର ଖାଆନ୍ତୁ ପଛ କେ ଚାଟାବେଳେ ଆସିଲେ ବଧେ ଘରେ ଖାଇବେ।
ହଁ ତୁମର ଖାଇବା ସଇଲାଣି?
ହଁ ହଁ। ଖାଇବେ ସେ ବୋଧେ ମେ ମେଘ ପକେଇଲା ଆମ ଗୋରୁ ଗୋରାକ ବନ୍ଧା ହେଇଥିଲେ ଭେ ଭାଁ ହେଲେ ଗାଈ। ଧାଇଁକି ଗଲି ଯାଇକି ତାଙ୍କ ସବୁ ଆଣି ଆଣିକି ବନ୍ଦିଲି। ଆ କୁଟା ଫୁଟା ପକେଇଦେମି ଖାଇଲେ।
ହୁଁ ହୁଁ।
ମେଘ ପକାଉଥିଲା ମୁଁ ଏଠି ବସିଥିଲି ଏରା ଏଇ ଥଣ୍ଡା ରୁ ଖାଲି ଦେହ ହାତ ଗୋଡ଼ା ଗୋରାକ ବେଶୀ ବିନ୍ଧୁଚି।
ଓହୋ ବର୍ଷା କୁ ଓଦା ହେଲେ ଥଣ୍ଡା କୁ।
ହଁ ଏଇ ବେଶି ଓଦା ରେ ବାହାରିକିରି ଯାଇ ଆସି କି ବେଶି ଓଦା ହେଇକିଣି କାଲି ଆମର ଗୋଟେ କୋଉ ମାଛ ଟା ଧରିଚୁ ପାଞ୍ଚ ଜଣ ଖାଇବି।
ବଡ଼ ବଡ଼ ।
ସେ କୋଉ ମାଛ ଟା ଆସିଲା ହେଣୁ ଉଠିକି ମୁଁ କହିଲି ଗୋଟେ ନେଉଳ ଛୁଆ ଆସଚି ନା କଣ?
ଉଁ ହୁଁ।
ତା ଆମ ବାଛୁରି ଟା ତାକୁ ଦେଖିକି ଏମିତି ଭଡକା ଭଡିକିଲା ଧରିକି। ମୁଁ କଇଲି ଆମ ବାଛୁର ଟା ମୁଁ ନେଇ ହଁ ଜନ୍ଦା ଫନ୍ଦା ବୋଧେ ହେଇଚନ୍ତି କାମୁଡ଼ି ଦେଲେ ନା କଣ ଆଉ। ମୁଁ ତୁମେ ଏକ କଣ ଗୋଟେ ଦେଖିଲା ବେଳକୁ ସେ କୋଉ ଟା ତାର ଏମିତି ଆଉଚି ଗୋଟେ ବଡ଼ଟେ ପା କସିକି।
ଓ ହୋ।
ଏ ଗୋ ଗୋ ପାକକୁ ଦେଖେଇନି। ଅଁ ପାକ ଝିଅ ଦେଖିନେ ସେ ଖାଲି ପାଗଳି ହେଇଯିବ। ମୁଁ ତାକୁ ଦେଖେଇନି ମୋ ମନ ନାଇଁ।
ଉଁ ଉଁ।
ଆଉ କେ ତମର ବନ୍ଧୁ ଆସିବାର ଅଛନ୍ ନା ଯେ ବର୍ଷା ପାଗ।
ଜଣା ପଡ଼ିନି ଯିଏ ଯିଏ ଆସିଲେ ଜଣା ପଡିବ କି ଫୋନ୍ ଫୋନ୍ କଲେ ଜଣା ପଡିବ। କାହିଁ ତ କିଛି ଜଣା ପଡୁନି କିଏ ଆସିବ ନ ଆସିବ।
ଜେନା ସାହେବ ଆସିବାର ଥିଲା ତମ ଘରକୁ।
ନାଇଁ ଆସିନାହାନ୍ତି ତ କେହି ନା ନା କେହି ଆସିନାହାନ୍ତି।
ଉଁ ହଁ ଜେନା ସାହେବ ଆଜି ଆସିବାର ଥିଲା ତ ମେଘ ନାଗି ଆସିନାହାନ୍ତି କି କଁ?
ଡ଼ଙ୍ଗା ଫଙ୍ଗା ରେ ଆସିବେ ନା?
ହଁ। ଜେନା ଘର ଯିବେ ବୋଲି କତା ବୁଲି
ସେ ସୁନ୍ଦର ଆସେ ଯେ ଘୋଡ଼ା ଫୋଡ଼ା ଚଢ଼ି।
ଆଉ କଣ ସବୁ ସେ ଯୋଉ ଗ୍ୟାସ ଟା ବନ୍ଦ କରିବନି ସବୁବେଳେ ଅନ କରି ରଖିଥା ରୋଷେଇ କରୁଥା।
ଆଉ କ କଣ କରିବୁ ଗ୍ୟାସ୍ ସରି।
ଅଁ ତା ପରେ ବର୍ଷା ହେଲାଣି। ଚା ଦେଇଦବ କରିକି ପିଇଦେବେ।
ଆମର କେଇ ଚା ପିଇକି ଯାଉନାହାନ୍ତି ଆମର ସବୁ ଉଁ ଖାଇକି ଯାଉଚନ୍ତି ଜଳଖିଆ ବି ନୁହେଁ।
ଉଁ ସେ ପୁରା ଖାଦ୍ୟ ଖାଇକି ଯାଉଚନ୍ତି।
ହଁ ଉଁ ଖାଇ ପିଇ ଶୋଇବେ।
ଆଉ କେତେଘର ବନ୍ଧୁ ରହିଲେ ଆସିବାକୁ ଗଣି ଦେଇଥା।
ଆହୁରି ଅଛନ୍ତି ଜାଣିବାରେ ପାଞ୍ଚ ଛ ଘର ଅଛନ୍ତି।
ବେଶି ହବ।
ହଁ ଥାଇ ପାରେ ଆଉ କି କାର କଣ ଥିବ ମୁଁ ଆଉ ଜଣିଚି ନା ସମସ୍ତଙ୍କି ଆମେ। ଆମେ ଚିନିଥିଲୁ ଆମେ ଏଇ ତିନି ଚାରି ଘରକୁ ଚିନ୍ ଚୁ ଆମ ଦେଇ ଘର କି ପିଇସି ଘର କି ଏମାନେ ନାଆଁନ୍ତି ତମ ଦି ଘର। ଆଗ ଆମ ସମସ୍ତିଙ୍କର
ଉହାରେ ଆସିବେ ଏଲ ଇଲି ମଲ୍ଲୀ
ସେ ହେଇ କହିଲା ହଉଚି ନା ମୁଁ ତ ଯାଇନି। ପଇସା ହେଲେ କି କଣ ମଲ୍ଲୀ
ଉଁ ହୁଁ ।
ହୁଁ ହୁଁ ହୁଁ ହୁଁ। ଆସିବେକି ସେଦିନ ବି କିଛି କହିଲାନି। ଏଇନେ ପଲେଇ ଆସିବୁ ଭଲ।
ହୁଁ ହୁଁ ହୁଁ।
ବାଧ୍ୟ କରିବି ମୋର କଣ ଦକାର
ହଁ ସିଏ ନାହାନ୍ତି କି ଇଏ ନାହାନ୍ତି ଭଲ ହବ ପଳେଇ ଆସୁ ଏନା।
ମନା କଲେ ଆଉ ତା ହିମାଂଶୁ କିଛି କହୁନି କହିଲେ ଜିମି ଆଉ ଆ ହଉ ତାହେନେ ଅନେଇଥା ସେ କଁ ସେ କିହିବେ ତମେ ଆସିବ ଆଉ
ଓ ହ। ଆଉ ଚଗି ଆଜି ଆଇଲାକି?
ତବେ ଆସିବ ତାଙ୍କର ଭୋଜି ଅଛି ରବବାରେ ସେ ଆସିବନି।
ଓହୋ ସିଏ ଆସୁ ଆସୁ ସେ ସୋମବାରେ। ରବାରେ ଭୋଜି ହେଲେ କା ଆଜି ହେଲା ସ ଶୁକ୍ରବାର ଶନିବାରେ ରବିବାରେ ସୋମବାରେ ଆହୁରି ଚାରି ଦିନି।
ହୁଁ।
ଯାଇଛନ୍ତି ଭୋଜିିକି ଫେର ତ ଆମର କିଏ ଯିବେ
ହୁଁ
ବ ତାକୁ ଯିବ ସେ ବଡାପା ସାଙ୍ଗରେ ଫେରି
ନା ଆଉ ସେ ଯିବନି ଆଉ ଛୋଟ ଛୁଆଟା ଫୁଣି ଫୁଣି କାନ୍ଦିବ ଫୁଣି ଇଏ କରିବ ଦି ମାସେ କରିବ ଗାଧେଇ ଗୁଧେଇକି କରିବ ସେଦିନ ଯାଉଥିଲେ ବୋଲି ତା ବଡ଼ ମା ତା ମଝିରେ ବସେଇ ନେଇଗଲା କାନ୍ଦ
ହଁ ହଁ। ହଁ ଛୋଟ ଛୁଆଟା ଆଉ ଜଣେ ହେନେ ନହେନେ ଆଜିକାଲି ଯେମତି ବେଲ୍ଟ ବାହାର ହେଟି ବାନ୍ଧଦେନେ ଆଉ କିଛି ନାଇଁ ଏ ଢୋଳୋଉ ଥାଉ। ଆଗରେ ବସେଇଦବ ବେଲ୍ଟ ଭିଡି ଦବ ସରଲା।
ହଁ। ହଁ ହଁ ହଁ ହଉ ସେ ନଯାଉ
ସିଏ ଛୋଟ ଛୁଆ ଟା କଣ ଖାଇବ ଦେଖୁ ଦେଖୁ ସୁୁଗାର ତାଙ୍କର ଇଏ ହେବଯେ ଖାଇବ କଣ ଟେ
ହୁଁ ଇନ୍ତି ଖାଇବ ଖାଇ ସାର କି
ଆଜି ଯେତିକି ପୁ କାଞ୍ଚି ପନିରି ଖାଇବ ମୁଁ ଖାଲି ହସି ହସି ଗଡିନି।
ହଁ ହ ହ
ସେଟା କହିକି କହିଛି, ବୋଉ ମାମା ହଟୁ ତୁ ପନିର ଆଣି ରଖିଥିବୁ, ତରକାରୀ କରିକି ମୁଁ ଖାଇମି।
ହେଇଗଲା, ତୁ ମତେ ଟିକେ ଆଜି ଚିକେନ୍ ଲେଗ୍ ପିସ୍ ଦେନି। ହୁଁ। ଚିକେନ୍ ନା ଚିକେନ ଲେଳସିିନି? ଚିକେନ ତନ୍ଦୁରୀ, ତନ୍ଦୁରୀ। ହେ ରହଲୋ ତୁ କୋଉଠୁ ଶିଖୁଚୁ? ଚି କେନ୍ ତନ୍ଦୁରୀଆ ଚିକେନେ ଇଏ, ମୁଁ କହିଲି ତୁ ଏମିତି ଖାଉଛୁ ନା। ସେଇ ହଉଚି
ଛୋଟଛୁଆ ସେ ଜୋର ଯାଇ ଥିଲା ଭୋଜିିକି ହେଠି ଶୁଣିଚି, ସବୁ ଖାଉଛନ୍ତି ଯେ ଛୋଟଛୁଆ ସିଏ ସେଇଟାକୁ ମନରେ ରଖିଦେଇ, ଚିକେନ ତନ୍ଦୁୁରୀ
ହଁ। ମୁଁ ହୋଟେଲରୁ କିଣି ଖାଇବି। ମୁଁ ଏଇ ରୋଷେଇ କରୁଥିନି ଡେରି ହେଲା ତ ଖାଇବା ଆଜି, ସେଇ କଣ ଖାଇ
ଜି ଟିକେ ନଗା ତାକୁ ଦେଇକି ଥୋଇଦେଲା, ଖାଇଲା ନେଇଁ। ଟିକେ ନାଗୁ ଖାଇକି ଶୋଇଚି।
ନାଁ।
ଆଜି ଶୁକ୍ରବାର ତମର ସାଧା ଖାଇବ। ଗରମ ଆମେ ଏବେ ଦୁଇ ଶୁକ୍ରବାର ମୁଁ ଆ ଇଏ ମୁଁ ଖାଇଲୁନେଇଁ। ଆଉ କଣ କହିଲ? ଆଉ କଣ
ହୁଁ।
ମୋର ସାଧା କରିଦେଇଥିଲି। ତାଙ୍କର ଆାଇଁଷ କରିଦେଲି ଖାଇଦେଲୁ ହେଲା ଆଉ।
ତା ବାପା?
ହଁ, ଖାଇକି ଶୋଇପଡ଼ିବୁ।
ଓହୋ। ଆଉ କଣ? କଣ କରିବା ମ ଘରେ ପଡିଯିବ। ହ
ନାଁ ନାଁ ମୁଁ କହିଲି କୁଆଡ଼େ ଯିବୁ, ଓଦା ହେଇକି ଖାଇଲେ ବି କୁଆଡ଼େ ଯାଇଥିଲେ ଓଦା ହେଇକି ଆଇଲେ। ଆଉ ସେଇନୁ ଆସିକି ଶୋଇପଡ଼ିଚି। ଗାଧେଇକି ଖାଇଲି ସିଏ ଖାଇଲା ମୁଁ ଖାଇଲି। ସେ ଝିଅଟା ଉଠିବ ତାକୁ ବସେଇଲି ପୁଣି ଶୋଇଲା।
ନଅଟାରେ ଉଠୁଚି ଆଉ। ଉଠୁଚନ୍ତି ଜଣା ପଡିବ, ଏକାଥରେ କିଏ ଆସିବ ନ ଆସିବ?
ହଁ। ଫେରେ ଚାରଟା ବାଜିନି ପୁଅ ଆସିବ ଖାଇଆକୁ ଦବ, ଫେର କାମ ସରିନଥିବ ଖାଲି ଗ୍ୟାସ ଇଠି ଥିଲେ
ହଁ
ନାଗିଲା କାମ।
ହୁଁ
ଏ ବର୍ଷାରେ କେଣ୍ଟି ପଏଇବ ସ୍କୁଲକୁ।
ତା ସାଙ୍ଗରେ
ସିଏ ଆସିଲାକୁ ସବୁ ବନ୍ଧବାନ୍ଧବ ପଳେଇ ଆସିଥିବେ, ଆଉ କେହି ନଥିବେ।
ତମ ନା ରୋଷେଇ କରିବ। ଏବେ ରୋଷେଇ କରିବାକୁ ବାଧ୍ୟ ହେଲି। ଯୋଉ ଦ ବା ନବା ଯିବା ଆସିବା କରି କରି ସେଇରାକ ଅଧିକ।
ହଁ।
ରୋଷେଇ ବି ସିଆଡେ ବାକି
ଆମର ଯିଏ ଆସନ୍ତୁ ଖାଏ ଖାଏ ଜ୍ୱାଇଁ ହେକା ଗଲା ଆକୁ ହେଇଯାକ ଭାରି କଷ୍ଟ, ଜଳଖିଆ ଚା ଜଳଖିଆ ଦେଇଦବୁ ଏତେ ଇଏ ନବୁ
ଆମର ସବୁ। ଆମ ଲାଇନ କଟିଗଲା।
ହଁ ଲାଇନ ଫାଇନ ଦେଖ, ଘଡଘଡି ହଉ ଥିଲା ଲାଇନ ଥିଲା ଏଇନାକେ ଖାଲିଟାରେ ଲାଇନ ପଳେଇଲା।
ହୁଁ ଲାଇନଟା ଏଇନା ସବୁଆଡେ ଏମିତି ହେଉଛି ଆଉ।
ବର୍ଷାଦିନ ଆଇଲା ହେମିତି ହବ।
ବର୍ଷାଦିନ ଆସିଲେ ଯୋଉ ଧାନରୁଆ ଲୋକ ଆସିବେନେଇ ଆମ ଜ୍ୱାଇଁପୁଉ ପହଞ୍ଚିଗଲେ ସଇଲା ଆଉ।
ଏଇ ସକା ଧାନ ଗଜେଇଦେବ ।ତମର ବର୍ଷା ହେଲାଣି?
ଜ୍ୱାଇଁପୁଅ ସେ ତାଙ୍କର ସଜାଡି ହେବେଣି। କଳା ହେଲେ ଆସିବେ ଆଉ। ଭଲ।
ହେଲା ଆଉ।
ଶୁଭୁନି ଯେ କଥା କହୁଛନ୍ତି ନା ନା ଶୁଭୁନି।
ହେଲୋ। ହେଲୋ। ତୋର କଣ ଆସି ଜୋ ତୋର କଣ ଆସିକି ସାଢ଼େ ଛଟା ବାଜିଗଲାଣି?
ହ୍ୟାଲୋ।